ନମସ୍କାର।
ଆଜ୍ଞା କୁହନ୍ତୁ।
ଓ ଓ ଆପଣ ଆପଣଙ୍କର ମହାବିଦ୍ୟାଳୟର। ପୋଷାକ ଧୋଇଦେଲେଣି ମାନେ ଶୁଖେଇଦେଲେଣି?
ହଁ ବସେଇଚି ସେ ସରିଲା ପରେ । ଯାହା କରିବି ଆମେ ଆଉ ବେଶୀ ଆଜି କଥା ହେବା ନାଇଁ ଆମେ ପଳେଇବା ଶୋଇବାକୁ। ବୁଝିଲେ?
ଓହୋ ସକାଳେ।
ମୁଁ ମୋର ଭ୍ରାତାଙ୍କୁ କହିଦେବି।
କଣ କହିଥିଲେ କି ଯିବେ ୱାଟର୍ ପାର୍କ୍?
ଆଜ୍ଞ।
ଆଚ୍ଛା କେବେ ଯିବେକି ଭାଇ?
ଅ ସଣ୍ଡେ ମେ ବି ରବିିବାର ମେ ବି ବ ଆଜି ତାଙ୍କ ସହିତ ଯାଇଥାନ୍ତି ବୁଲେଟ୍ ଶିଖିବାକୁ କିନ୍ତୁ ଛାଡ। ନିଜ ନିଜ କାମରେ ତ ବ୍ୟସ୍ତ ରହିକି ମୁଁ ଭାବିଥିଲି ଆଜି ଚାରଟାରୁ କଲେଜରୁୁ ପଳେଇ ଆସିବି ତାପରେ ଶିଖିବୁ ଆମେ।
ଶିଖିଲ ଆଜି?
ଭାବିଥିଲି ଶିଖିବୁ ବୋଲି ଆମେ ତ କଲେଜରୁ ଆସିଲା ବେଳୁକୁ ଆପଣ ଜାଣିଚନ୍ତି କେତେ ଲେଟ୍ ହେଲା।
ହଁ ହଉ।
ଆଉ କଣ ଅନ୍ଧାରରେ କଣ ଯାଇଥାନ୍ତି ଶଖିବାକୁ ତ ଗଲିନି। ଆ ପୁଣି କମ୍ପ୍ୟୁଟର କ୍ଲାସ ବି ଅଛି ଚାରଟାରେ ଆସିଥିଲେ ମୁଁ ଶିଖିବାକୁ ଯାଇଥାନ୍ତି। କାଲି ବି ତ ବଧେ ହୁଏ ଲେଟ୍ ହବ? କାଲି ବି ଆଉ ଶିଖି ପାରିବିନି ଆ ପହର ପହରଦିନ ସକାଳୁ ସକାଳୁ ଭାଇକି ପଳେଇବି। ମୁଁ ଏ ବାଇକି ଏ ଜନ୍ମରେ ଆଉ ଶିଖିପାରିବି ନାହିଁ।
ଶିଖିବେ ଶିଖିବେ ଦିନେ ନା ଦିନେ ଶିଖିବେ। ନିଶ୍ଚୟ
ଭାଇ, ଭାଇଙ୍କୁ ଚ ମୁଁ କହିଲି ଭାଇ ଚକୋଲେଟ୍ ଦଉଚି ହ ଯୋଉ ସକାଳେ ଯୋଉ କିଟ୍ କଟ୍ ଟି ଥିଲା ଚକଲେଟ୍ ଦଉଚି, ଆଉ ଗୋଟେ କଥା କହୁଚି, ଟିକେ ଟିକେ ରହୁନ
ଆଉ ମାନେ ସେଇ ଚକୋଲେଟ ଟି ତାହେଲେ, ଭାଇଙ୍କ ଭାଗ୍ୟ ରେ ଥିଲ୍ ଲେଖା ହେଇଥିଲା।
ମୋର ସବୁବେଳେ ସବୁ ଚକୋଲେଟ୍, ମୁଁ ଏମତି ଯଦି ଫିଜରେ ରଖିଥାନ୍ତି ତାକୁ, ମୁଁ ତ ରଖି ରଖି ଖାଏ। ଯଦି ଫ୍ରଜ୍ ରେ ରଖିଥାନ୍ତି, ସେ ଖାଇଥାନ୍ତା। ଆଉ ଯଦି ଏମିତି କହିଦେଇକି ଲ କୁଆଇଦବା ଅଧିକ ବେଟର୍। ମୁଁ ଜାଣିଚି ସେମିତିରେ ସିଏ ବି ଖାଇ, ସିଏ ହିଁ ଖାଇଦବ।
କାହିଁ ନା, ମାନେ ଫାଷ୍ଟ୍ ତ ସୂରଜ ରଖିଥିଲା, ତାଠୁ ମାଗିଲା ପରେ କଷ୍ଟରେ ଦେଲା। ତାପରେ ମୁଁ ସାଇଡରେ ଏମତି ବେଞ୍ଚ୍ ରେ ବସ୍ ଥିଲେ ସାଇଟ୍ ରେ ରଖି ଦେଇଥିଲି, ଆଉ ମୁଁ ରଖିଦେଇକି ସେମିତି ପଳେଇ ଆସିଚି ତଳକୁ, ୱାସରୁମ୍। ଛୋଟ୍ ମାନେ ଗୋଟ୍ ସାରିଲା ପରେ, ଉପରକୁ ଗଲା ଭିତରେ ମୁଁ ଭାବୁଥିଲି ସରିଯାଇଥିବ ସେ ଚକଲେଟ୍। କିନ୍ତୁ ଭାଗ୍ୟ ଭଲକୁ ଥିଲା।
ଆପଣ ଖାଇପାରିଲେନି ଆପଣଙ୍କୁ ମୁଁ ବହୁତ କ୍ଷମା ପ୍ରାର୍ଥନା କରଉଛି, ଆପଣ
ଆରେ ମୁଁ କଣ ମାଗିଲି ଚକିଲେ, ମୁଁ ଅଲଗା କିଛି ଜିନିଷ ହେଇଥିଲା ଗୋଟେ କଥା, ମୁଁ ଚ ପିଲାଟେ ପାଇଁ ଏତେ ଇଏ ହେଉଚନ୍ତି।
ଆଛା, ହଁ ମୁଁ ଭାଇକୁ କଥା କହୁଥିଲି। ତ ଭାଇ କହିଲା ହଉ ଟିକେ ଲୋକେସନ୍ ଟି ଆପଣଙ୍କର ସେୟାର କରିଦେବି, ମୁଁ କହିଲି ହଉ।
ହଁ।
ଆଜ୍ଞା, ତ ଭାଇଙ୍କୁ ମୁଁ ଲୋକେସନ୍ ଟି ସେୟାର କରିକି ଯିବି।
ଓକେ, ଓ
ଆଜ୍ଞା। ମୁଁ ମୋର କଜିନ୍ ଭାଇଙ୍କୁ ବି କହିଦେଇଛି, ଯିଏକି ପୁରୀରେ ରୁହନ୍ତି, ମୁଁ କହିଲି ମେ ବି ପୁରୀ ଯାଇପାରିବି। କହିଥିଲି, କିନ୍ତୁ ପୁରୀ ତ ପ୍ଲାନିଂ ହେଲା ନାହିଁ।
ଆଜ୍ଞା। ଆପଣଙ୍କର ମୋର ଡିଲ୍ ଟି ଏଇଆ ହେଇଥିଲା, ଆପଣଙ୍କର ମନେ ନାହିଁ ହଁ କଣ କହିବି ଆପଣଙ୍କୁ ଛାଡ଼ନ୍ତୁ।
କୋଉ ଡିଲ୍ କହିଲେ ତ, ମୁଁ ମାନେ ଏତେ ସାରା ଡିଲ୍ ହେଇ
ବୋଧେ, କି ମୁଁ ଆପଣଙ୍କର ସବୁ ପୁରା ଏହି ବର୍ଷର ପ୍ରାକ୍ଟିକାଲ ଗୁଡିକ ଲେଖିଦେ
ମନେ ଅଛି, ସେଇଟା ମନେ ଅଛି ମୋର।
ହୁଁ, ଆମେ କ
ଏ ସେଇଟା ଆଜି ନା କାଲିପା କଥା ହଉଥିଲେ, କେମିତି ଭୁଲିଯିବି?
କଥା ହଉଥିଲେ, ମୁଁ ସେଇଟା କଥା ହଉଥିଲେ ଆମେ ସାଙ୍ଗ ମାନଙ୍କର।
ହଁ, ଆଉ କଣ କି?
ଆପଣଙ୍କର କଥା ହେଇଥିଲେ କି? ଆପଣଙ୍କର ଲେଖିବି ମୁଁ।
ଓ ମୋର, ଆଛା ଆଛା ଆଛା।
ଆପଣଙ୍କର ଲେଖ୍ ଲେଖିବା ବଦଳରେ ଆପଣଙ୍କୁ ଆଉ ଗୋଟେ ଜିନିଷ କହିଥିଲି, କି ଆପଣଙ୍କ ଠାରୁ ତ ମୁଁ ପଇସା ନେବି ନାହିଁ
ହଁ ଅ, ହଁ ହଁ ହଁ ମନେ ଅଛି, ହଁ ହଁ ମନେ ଅଛି, ହଉ ଠିକ୍ ଅଛି ଡନ୍।
ଓ ଏବେ ମନେ ପଡିଲା ଆପଣଙ୍କୁ, କଣ କହିଥିଲି କହିଲେ ଆପଣ?
ଏଇ ୱାଟର ପାର୍କ ୱାଟ ମାନେ ପାଣି ପ ପାଣି ବଗିଚାର ପଇସା ଟି ମୁଁ ଦେଇଦେବି।
ଆଜ୍ଞା ଏଇୟା ହିଁ କହିଥିଲି ଆଉ ଶୁ ସେଇୟା ହିଁ କହିଥିଲି କି ମୁଁ ଆପଣଙ୍କର ଲେଖିଦେବି ଆଉ ଆପଣ ଏଇଟା ଦେବ କହିଥିଲେ ଆପଣ ନାଇଁ ଆପଣଙ୍କ ଇଚ୍ଛା ଯଦି ହବ। କାଁଇଁ ନା ମୁଁ କାମ କରିବା ପାଇଁ ରେଡି ଅଭିଅସଲି ଖାଲିଟାରେ ନଉନି।
ହୁଁ ଅ ମୁଁ ବି ମୁଁ ବି ଖୁସି ଏଟା।
ଆପଣ କାଇଁ ଖୁସି ଓ ଆପଣଙ୍କୁ ଲେଖିବାକୁ ପଡିବନି ବୋଲି ବର୍ଷ ସାରା।
ଆ କିଆ
ହଉ ଆଉ କିନ୍ତୁ ମୁଁ ଆପଣଙ୍କର ଆଉ ମାନେ ବିକାଶ ସାର ଙ୍କର ସବୁ ଜିନିଷ କରିବି।
ହଉ ଠିକ ଅଛି ଚଳିବ।
କମ୍ପ୍ୟୁଟର ଟି ଆପଣ ନିଜେ କରିବେ। କାଇଁ ନା ସେଇଟା ଦେଖନ୍ତୁ ମୋର ନିଜର ହବ ନାଇ ସେଇ ସେଇଟାର ଦି ଦଟା ଦିଟା ଯାକ ମୁଁ କରିଦେବି ମାନେ ବିକାଶ ସାର ଙ୍କର ଦିଟା ଯାକ ମୁଁ କରିିବି।
ହଉ ଠିକ୍ ଅଛି।
କିଛି ବି ଅସୁବିଧା ନାଇ ଆଜ୍ଞା ସେଇଟା ମୁଁ ଚିତ୍ର ସହିତ କରିଦେବି।
ବଟ ଏଇଟା ଆଉ କାହାକୁ କହିବେନି କହିଲେ ପୁଣି ଇଏ
ହଁ ହଁ ଏଇଟା ଆମ ଭିତରେ ସିକ୍ରେଟ।
ଆଉ
ଆଉ ଆପଣଙ୍କର କେତେ ହଁ ଏଇଟା ଆମ ଭିତରେ ସିକ୍ରେଟ ହାଁ।
ହଁ ହଁ।
ବଢିଆ ହଉ। ମୋର ଆଉ ଗୋଟେ ଇନକମ ର ସୋର୍ସ ହେଇଗଲା ବଢିଆ ମୋ ପଇସା ବଞ୍ଚିଗଲା। ଆରେ ମୁଁ ଆକ୍ଚୁଆଲି ଏବେ ମାନେ ମୋ ପାଖରେ ଯାହା ବିି ପଇସା ଆଛି ଦେଖନ୍ତୁ ଗୋଟେ ଆକାଉଣ୍ଟ ର ପଇସା ମାମା ନେଇଗଲେ। ତିନି ହଜାର ଟଙ୍କା ମିଳିଥିଲା ଆଉ ଗୋଟେ ଆକାଉଣ୍ଟ ର ଅଠେଇଶହ ଟଙ୍କା ସେଇଟା ମୁଁ ନିଜର ଗୋଟେ ବ୍ୟାଙ୍କ ଆକାଉଣ୍ଟ ଅଛି ସେଥିକୁ ପଠେଇ ଦେଇଥିଲି।
ହଁ।
ଠିକ ଅଛି ଆଉ ବାକି ପଇସା ତ ମାମା ଆଉ ଗଟେ ଆକାଉଣ୍ଟରୁ ଯୋଉ କହିଲି ଆପଣଙ୍କୁ ହଜାର ଟଙ୍କା ପଠେଇନାହାନ୍ତି ଏ ପଯ୍ୟନ୍ତ
ହଁ।
ମୋ ଆକାଉଣ୍ଟକୁୁ ସେ ଆମ ଦୋକାନ ଠି ଥିଲୁ ସେତେବେଳେ ମାମା ଚେଷ୍ଟା କଲେ କିନ୍ତୁ ଆସିଲା ନାହିଁ। ଆଉ ବାକି ମୋର କଣ କହିଲେ ମାନେ ମୁଁ ଭା ମୋ ଆକାଉଣ୍ଟରେ ତ କେତିକି ଅଛି ଆପଣ ଦେଖି ହିଁ ଦେଲେ ଆଉ ସେ ଯୋଉ ମୋ ବ୍ୟାଙ୍କ ଆକାଉଣ୍ଟ ଯୋଉଟା ସେଇଟାର ମାନେ ମୁଁ ଫୋନ ପେ କି ଗୁଗଲ ପେ ଖୋଲିନି।
ଆଚ୍ଛା।
ହଁ। ତ ସେଇଟା ମୋ ପାଖରେ ନାହିଁ ମୁଁ ଜାଣିଚି ଫୋନ ପେ ଗୁଗୁଲ୍ ପେ ଖୋଲିଲେ ଯାହା ବି ତା ଦେହରେ ପଇସା ଅଛି ମୁଁ ବହୁତ ଖର୍ଚ୍ଚ କରିବି। ସେପାଇଁ ମୁଁ ଜାଣି ଶୁଣି ଖୋଲୁନି ଘରେ ବି ମନା କରୁଛନ୍ତି କି ଖୋଲେନି। କାଁଇ ନା ତୁ ଫାନ ପେରେ ପଇସା ରଖୁଚୁ ଉଡେଇ ଦଉଛୁ ସାଙ୍ଗ ସାଙ୍ଗେ ମାନ ଦିଦିନି ତିିନି ଦିନ ତଳେ ମୋ ପାଖରେ ଛଶହ ଟଙ୍କା ଥିଲା।
ଆ।
ତିନ ଚାର ଦିନ ତଳେ ଛଅଶ ଟଙ୍କା ଥିଲା ମୁ ଜାଣିନି ଛଅଶ ଟଙ୍କା କୁଆଡେ ପଳେଇଲା କିନ୍ତୁ ପଳେଇଲା।
ବାପରେ।
କୁଆଡେ ପଳଉ ପଇସା କୁଅଡେ ପଳଉଚି ମୁଁ ଜାଣିପାରୁନି। ତ ସେଥିପାଇଁ ଘରେ ମନା କରୁଛନ୍ତି କି ତୁ ଖୋଲନା ଏନା ତୁ ବହୁତ ପଇସା ଖର୍ଚ କରୁଚୁ। ଆଉ ବାକି ମୋର ଯୋଉ ଏଇ ଯୋଉ ହଜାର ଟଙ୍କା ଆସିବ ଆଉ ଯାହାବି ମାନେ ମାମା ଦେବେ ଆଗକୁ ବି ଯାହା ପଇସା ଆସିବ ମୁଁ ସେଥିରେ ଭାବିଚି ଗୋଟେ ମାଇକ୍ ଟେ କିଣିବି ଭିଡିଓ ସୁଟ୍ ପାଇଁ ଆଉ ସେ ମାଇକ୍ ଟା ହିଁ ପଡୁଚି ହଜାର କେତେ ଉପରେ ଏଗାରଶହ କି ବାରଶହ।
ନା, ହଁ, ହୁଁ।
ହଁ, ଭଲ ହେଲା ଆଉ ଭଲ ହିଁ କିଣିବୁ ତନୁ ବି ଗୋଟେ ମୋ ମହିଳା ମିତ୍ରବି ଗୋଟେ କିଣିବ ମୁଁ ବି ଗୋଟେ କିଣିବି। ଆଉ ମୁଁ ଥୋଡୀ ତାର ଡିପେଣ୍ଡ ମାନେ ଆମେ ଦି ଜଣ ସେୟାରିଂ କଲେ ଆମର ଅସୁବିଧା ହବ ନା ସେୟାରିଂ କରିକି ଆମକୁ କହୁଥିଲେ ଆମର ଯୋଉ ଫୁଲ କହୁଥିଲେ କି ସେୟାରିଂ କରିକି ନେବା କିନ୍ତୁ ସେୟାରିଂ କଲେ ତନୁ ମୁଁ ଏଇଠୁ ଯେତେବେଳେ ସିଫ୍ଟ ହେଇଯିବି ଅସୁବିଧା ନା ତାର କେତେବେଳେ ଦରକାର ଥିବ ମୋର କେତେବେଳେ ଦରକାର ଥିବ ତ ନିଜ ନିଜର କିଣିଲେ ହିଁ ବେଟର।
ହଁ।
ସେୟାର କରୁଥିବୁ ଜଣେ ଖରାପ କରିଦବ ଅସୁବିଧା ସେମିତି ଭାରି ହୁଏ। ସେୟାର କଲେ ତ ସେଥିପାଇଁ ଆମେ ନିଜ ନିଜର ହିଁ କିଣିବୁ ଆଉ ମୁଁ ଯେହେତୁ ମୋର ନିଜର କିଣିବି ତ ପୁଣି ସେଥିରେ ବି ପଇସା ଖର୍ଚ୍ଚ ଆଉ ମୁଁ ପୁଣି ଆଉ ଭାବିଛି କି ନିଜର ଟାଇପଡ କିଣିବାକୁ। ଆ ସିଏ ତ ଆହୁରି ପଇସା ଖର୍ଚ୍ଚ ଟ୍ରାଇପୋଡ ଗୋଟେ ରିଙ୍ଗ ଲାଇଟ ଗୋଟେ ତା ମାନେ ମର ବହୁତ କିଣିବାର ଜିନିଷ ଅଛି। କିନ୍ତୁ ମତେ ହିଁ ଖାଲି ପଇସା ଟା କମ ନଉଛି ଛାଡ ଭଗବାନ ଯାହା ଦଉଛନ୍ତି ଦଉଛନ୍ତି। ତ ସେଇ ଜିନିଷ ଟାକୁ ମୁଁ ଟିକେ ପଇସା ଟିକେ ମ୍ୟାନେଜ କରିକି ମାନେ ରଖୁଛି ସମ୍ଭଳିକି ଟିକେ ଏସବୁ ଜିନିଷ କିଣା କିଣିି କରିବି। ମାମା ସେ ଯୋଉ ହଜାର ଟଙ୍କା ଟା ଦେବେ ଆଉ ଯାହା ବାକି ପଇସା ଆସିନି ମୋର ଏପର୍ଯ୍ୟନ୍ତ ମୋ ଆକାଉଣ୍ଟ ରେ। ମୁଁ ଜାଣିନି ମୁଁ ଅଣତିରିଶ ଟା ପୁରା କଲି କଣ ଏତିକି ଦେଖଉଛି କହିଲି ତୋତେ। ଏକୋଇଶ ତ ମାନେ ସେଟା ମତେ ବହୁତ ଇଏ ଲାଗୁଛି। ତ ସେଇଟା ହଉ ଦେଖ ଛାଡ ସେ ଆସୁ ସେତିକି। ହେଲିକା ଗୋଟେ ଟ୍ରାଇପଡ୍ ଟେ କିଣିବି। ଆଉ ରିଙ୍ଗ ଲାଇଟ୍ ଟା ଡିପେଣ୍ଡ କରେ। ମୁଁ ନା ରିଙ୍ଗ ଲାଇଟ ବାଲା ଯୋଉଟା ନା ଟ୍ରାଇପଡ୍ ମିଳୁଛି ସେଥିରେ ଟ୍ରାଇଫ୍ରଡ ଟା ମାନେ ଫୋଲଡ୍ କରିକି ମାନେ ଶ୍ରୀତମ୍ ଭାଇଙ୍କର ଯୋଉ ଦେଖିଛୁ ତାଙ୍କର ଫୋଲଡ କରିକି ହାତରେ ବି ଧରି ହୁଏ।
ହଁ, ହଁ।
ହଁ କିନ୍ତୁ ଯୋଉ ମୁଁ ଯାଇକି ମାର୍କେଟରେ ଦେଖିଥିଲି ଟ୍ରାଇ ଆ ସହିତ ମାନେ ରିଙ୍ଗ ଲାଇଟ୍ ଆସୁଛି ରିଙ୍ଗ ଲାଇଟ୍ ତ ସେ ସେଥିରେ ସେଇଟାକୁ ମାନେ ଫୋଲଡ୍ କରିକି ହାତ ରଖିଦିଅ।
ହଁ ସେଇଟା ମୋ ଦିଦିର ମୋ ଦିଦିର ବି ଯୋଉଟା ଅଛି ସେଇଟା ବି ମାନେ ହାତରେ ଧରିବା ବାଲା ନୁହଁ। ମାନେ ହଁ ଛୋଟ ହେଇଯିବ କିନ୍ତୁ ଟିକେ ତ ଦରକାର ସ୍ପେସ
ଆଉ ଟିକେ ଦରକାର କି ହାତରେ ଧାର୍ ଧରିବା ବାଲା ସେଇ ଜିନିଷ ଟା। ଭିତରେ ଯେମିତି ଅଛି ସେଲଫି ଷ୍ଟିକ୍ ଭଳିଆ ତ ସେଇଟା ଦରକାର ସେଇଟା ତ ମୁଁ ଭାବୁଛି କି ଦିଟା ଅଲଗା ଅଲଗା କିଣିବି ମାନେ ଏ ବି ଦିଟା କାମରେ ଆସିବ କି ନ ଆସିବ ବଟ୍ ଦିଟା ଅଲଗା ଅଲଗା କିଣିଲେ ହି ବେଟର ହବ ମୋ ପାଇଁ। ମୁଁ ଦେଖିବି ସେଇଟା କି ଦିଟା ଅଲଗ ଅଲଗା କିଣିବି ନହଲେ ଗୋଟେ ସେଲଫିଷ୍ଟିକ୍ ହିଁ କିଣିଦେବି ତ ସେମତି ବି କାମଟା ହେଇଯିବ ନା
ହଁ।
ତ ମୁଁ ଦେଖୁଛି ସେଇଟା ମୁଁ ଦେଖିବି ଯୋଉଥିରେ ମେ ସୁଇଟେବଲ ଯୋଉଥିରେ କମ ପଇସା ମିଳିବ କମ ପଇସା ଖର୍ଚ୍ଚ ହବ ସେଇଟା କିଣିବି ଦେଖୁଛି। ତଥାପି ଗୋଟେ ମତେ ବହୁ ଜିନ୍ସ ରିସର୍ଚ କରିବାର ଛି ଦିଦିଙ୍କ ପାଖରେ କିଛି ମାଇକ୍ ଫାଇକ୍ ଅଛି କି?
ମାଇକ୍ ପାଇଁ ଅର୍ଡର କରିଥିଲା ଆରସିକ ବନେଇଛି।
ମାନେ କେତେ ବାଲା କେତେ ପଡିବ?
ଚାଳିଶି ଦେଲୁ ମାନେ ମୁଁ ଆସ ଆସିଲା ବେଳେ ଆସିଲା ପରେ ଅଡର କରିବି କହୁଥିଲା।
ପଚାଶ ନାଏଁ ଆମର ସେ ଯୋଉ ଭାଇଙ୍କ ସହିତ ଆମେ ଭିଡିଓ କରୁ
ହୁଁ
ତାଙ୍କ ମାଇକି ତ କହୁଥିଲେ ସେ ଏଗାରଶହ ଟଙ୍କା ଆଉ ଗୋଟେ ଭଇ ଆମେ ଗୋଟେ ମାଇକ ସେଦେଖୁ ସିଏଟା ତ ପଡୁଛି ଚାରି ହଜାର ଟଙ୍କ ଚାରି ହଜାର ଟଙ୍କା ମାଇକ୍ ଟା ଦବୁକି?
ତେରଶ ଟଙ୍କା ବାଲା ଏଗାରଶହ ଟଙ୍କା ବାଲା ଏଗାରଶହ ବାରଶହ ଭିତରେଇ କ ନା କଣ
ଅମୁଁ ବି ଭାବୁଛି ସେଇ ବାଲାଟା ହିଁ ଆଣିବି କାଇନା ଆଉ ଗୋଟେ ଅଛି ଭଲ ବାଲା ବାଇକ୍ ସେଇଟା ଚାରି ହଜାର ଚାରି ହଜାର କିଏ ଦେଇକି ଆଣିବ।
ପରିବେଶ ମାାଇକ ବନ୍ଦ ସରା ଆଜି।
ସେଇଟା ମଗ୍ନେଟ୍ ବାଲା ଥାଏ ମାନେ ମାଗ୍ନେଟ ପଛ ପଟେ ଲଗେଇବା ସେଟା ଛାଡ ସେହିଟା ଲଗେଇହବନି ଆମେ ସେ ଯୋଉ କ୍ଲିପ ବାଲା ହିଁ ଲଗେଆକୁ ପଡିବ ଗୋଟେ କ୍ଲିପ ବାଲାଥାଏ କ୍ଲିପ ବାଲା ଏଗାରଶହ ଟଙ୍କା ଆଉ ମଗ୍ନେଟେ ବାଲା ଟା ଚାରିଜାର ଟଙ୍କା ମାନେ ମାଗ୍ନଟେ ମାନେ ପଛରେ ମାଗ୍ନେଟା ଆଗରେ ମାଇକ୍ ଛୋଟ ମାଇକ ଟା ମାନେ ଜଣା ବି ପଡିବନି। ସେ ସେଥିପାଇଁ ଆଉ ମାଇକି ଟା ବାକି ଏଇ ଯୋଉ ମାଇକ୍ ଟା ଯୋଉ ଏଗାରଶହ ଟଙ୍କା ସେ ଜଣା ପଡିବ କି ଯେ ଲଗି ଯୋଉ ମାଇକା ଟା
ହୁଁ
ହଁ ଛାଡ ସେଇଟା ହିଁ କିଣିବି ଆଉ ଏତେ ଚାରି ହଜାର ଦେଇକି ସେତେବେଳେ ବ ଆଉ ଟିକେ ଅଧିକ ବଡ କଣ୍ଟେନ୍ସ କ୍ରିଏଟିଭ ବଡ ଥିଏଟର ହେଇଗଲେ ତାପରେ କିଣିବା ନୁହଁ?
ହଁ ନି ନି୍ଚଚ
ତ ଏଇନା ମୋର ଏଇ ସବୁ ମାନେ ମୁଁ କହୁଛି ଆପଣଙ୍କୁ ଏଇ ସବୁ ମୋର କଷ୍ଟ। ଆଉ ମୁଁ ଯେତିକି ଯୋଉ ଖର୍ଚ୍ଚ ବାର୍ଚ୍ଚ କରିବିନି ଯୋଉ ବୁଲାବୁଲି କରେ ସେ ସବୁ ଜିନିଷରେ ମୁଁ ଘରେ କୁହେ ନାହିଁ ତ ସେଇଟା ହେଲା ମୋର ଅସୁବିଧା କି ମୁଁ ଘରେ କୁହେ ନାହିଁ। ଅଗ ଘରେ ନକହିଲେ ପଇସା ଟା କିଏ ଖର୍ଚ୍ଚ କରିବ? ମାନେ ଅବ୍ୟସିଲ୍ ମୁଁ କହିବି ଯୋଉଟା କି ବିନା ଘରୁ ମାଗିବି ଆଉ ଘରୁ ତ ଭାବୁଛି ଝିଅ ଟା କଲେଜ ଯାଉଛି। ଆ ମୁଁ ଯୋଉ ବିଶ୍ବାସ କରିବେନି ଆପଣ ଯୋଉ ଯେତିକି ଯା ମୁଁ ଯାଇନି ଜୟଦେବ ବାଟିକା ସାଇନ୍ସ ପାର୍କ ଏ ସବୁ ମାନେ ମୁଁ କୋଉଠୁ ନା କୋଉଠି ମୋର ପଇସା କୋଉଠୁ ଯୋଗାଡ କରିଛି ମୋ ନିଜ ପଇସା ଇନକମ୍ କରିଥିବି କି ଯାହା ବି ନିଜ ପଇସା। କାହିଁକି ନା ମୁଁ କିଛି ଘରୁ ମାଗି ପାରିବିନି ଘରୁ ମାଗେ ମୁଁ ଖାଲି ବସ ଖର୍ଚ୍ଚ ଯାଉଛୁ ବିର୍ଲା ୟୁନିଭର୍ସିଟି। କଲେଜ ର ଏଆଇ ଅଛି ପଇସା ଦିଅ ଆଉ ସିଏ ସେଥିରେ କେତିକି ଦେବେ? ଯେତିକି ବସ୍ ଖର୍ଚ୍ଚ ନା ଆଉ ଶହେ ଦୁଇଶହ ଦିଅନ୍ତି। ଶହେ ଦିଅନ୍ତି ମତେ ବସ୍ ଖର୍ଚ୍ଚ ପାଇଁ ହେଲେଁ ମୋ ବସ୍ ତ ଶସ୍ତା ସମସ୍ତେ ଜାଣିଛନ୍ତି। ଶହେ ଟଙ୍କା ଦିଅନ୍ତି ମତେ ଖାଇବା ତ ସେଠି ଦିଅନ୍ତି ଜାଣିଛି। ମାମା ୟୁନିଭରସିଟିରେ କିନ୍ତୁ ସେଇଟା କଣ ଜଣା ଘର ଲୋକଙ୍କୁ କିଏ ଆମେ ତ ବାହାର ବୁଲିବାକୁ ଯାଇଛୁ ଆମେ ତ ବାହାରକୁ କିଣିବାର ଅଛି ଖାଆ।
ହଁ ହଁ ହଁ
ହଁ ତ ମୋର ହେଲା ଏଇ ଅସୁବିଧା କିନ୍ତୁ ଆମ ମୋ ମୋ ଉପର ଘର ମହିଳା ନି ତର ସେ ତାଙ୍କ ବାବାଙ୍କୁ ସତ କଥା କୁହନ୍ତିନି କିନ୍ତୁ ତାଙ୍କ ମାମାଙ୍କୁ ସବୁ ସତକଥା କହିଦିଅନ୍ତି ତ ଯାହା ବି ଖର୍ଚ୍ଚ ହେଲା ତାଙ୍କ ମାମା ଦିଅନ୍ତି। ମୁଁ କିନ୍ତୁ ମୋ ମାମା ବାବା ସମସ୍ତଙ୍କୁ ହିଁ ମିଛ କୁହେ ଆ ଭାଇ ଯେହେତୁ ଏଇଠି ଅଛି ତ ଭାଇ କୁ ଏଇନେ ସତ କଥା କହିଲି। କାଲି ଯିବ
ହଁ।
ନହେଲେ ମୁଁ ସବୁ କଥା ଘରେ ମିଛ ହିଁ, ମୁଁ ପୁରା ମିଛରେ ପି ଏଚ ଡି କରିଅଛି।
ପି ଏଚ ଡି।
ଆଜ୍ଞା ଏ ହେ ସମୟ ହେଇଗଲାଣି ଆପଣ ରଖିଲେ।
ହଁ- ହଁ ହଉ ହଉ ର ହୁଛି।
ରଖୁନୁ।
ହୁଁ। ରଖୁଚି। କଥା ହଉଥିବ ଅଟୋମେଟିକ୍